ହାଲୋ। ହଁ ସାର୍ ନମସ୍କାର ଆଉ। କଣ କରୁଛନ୍ତି କଣ?
ହୁଁ ବାହାରେ ବସିଛି ପାଗ ତ ବହୁତ ଭଲ ଅଛି। ଆଉ କଣ ଆପଣ କଣ କରୁଛନ୍ତି?
ମୁଁ ବି ବାହାରେ ବସିଛି କ୍ଲାଇମେଣ୍ଟ ଟିକେ ଭଲ ଅଛି ତ। ହଉ। ଟାଇମ ଟା ବି ମାନେ ଇଏସ ଇଭିନିଙ୍ଗ ଟାଇମ ରେ।
ଆଚ୍ଛା।
ବାହାରେ ବସିଛନ୍ତି ଆଉ ହଁ। ଆଉ ହଁ ଭଲ ଅଛି।
ଆ ଆଉ କଣ ଖାଇଲେଣି?
ଥେୟା ଆଉ କିଛି ନାହିଁ।
କିଛି ଖାଇନାହାନ୍ତି।
ନା।
ଟିଫନ୍ କଣ କରିଛନ୍ତି?
ଟିଫିନ ବି ନାହିଁ ଉଁ ଡାଇରେକ୍ଟ ଯାହା ହବ ଲଞ୍ଚର।
ଆଛା ଡିନର, ରାତିରେ ଯାଇଁକିରି ମଧ୍ୟାହ୍ନ ମ ରାତ୍ର ଭୋଜନ କରିବେ।
ହଁ।
ଆଚ୍ଛା ମୁଁ ଆପଣଙ୍କ ସେପଟେ ଥିବା ତାରାତାରିଣୀ ପାହାଡ ବିଷୟରେ ବହୁତ ଶୁଣିଥିଲି।
ହଁ ସେଇଟା ଆମ ଫେମସ ପୀଠ।
ଦ ଦେବୀ ଶକ୍ତି ପୀଠ ଯୋଉଥିରେ ଆରାଧ୍ୟା ଦେବୀ ହଉଛନ୍ତି ମା ତାରାତାରେଣୀ ରହୁଛନ୍ତି।
ହୁଁ ଏଇ ମାନେ ନିଶୁକୁଲିଆ ତଳେ ଅଛି ମାନେ ଲିସୁକୁଲିଆ ତଳେ ମହାପ୍ରଭୁ ମାନେ ଉପରେ ଗୋଟେ ପାହାଡ ଉପରେ ଅଛନ୍ତି ଆଉ।
ହୁଁ ଆଚ୍ଛା ଦୁମ ସେଇଟା ଗୋଟେ ଯେମିତି ପାର୍ବତୀ ଯେତେବେଳେ ଶିବ ଯେତେବେଳେ ପାର୍ବତୀ ଯେତେବେଳେ ଅଗ୍ନିରେ ନିଜକୁ ଦାହା ଦେଇଥିଲେ ସେତେବେଳେ ଶିବ ଭଗବାନ ଶିବ ତାଙ୍କୁ ଧରିଗଲାବେଳେ ସ୍ଵୟଂ ଭଗବାନ ବିଶ୍ ଷ୍ଣୁ ନିଜର ଚକ୍ରରେ ତାଙ୍କୁ ମାରିଥିଲେ। ଯାହା ଫଳରେ ଛିନ୍ନ ବିଚ୍ଛିନ୍ନ ହୋଇ ତାଙ୍କର ଶରୀର ସବୁ ବିଭିନ୍ନ ଜାଗାରେ ପଡିଥିଲା, ଖଣ୍ଡ ବିଖଣ୍ଡ ହେଇକି ସୁଦର୍ଶନ ଚକ୍ରରେ ଖଣ୍ଡ ବିଖଣ୍ଡ ହେଇକି, ଆଛା ସେ ଯୋଉ ଯୋଉ ଜାଗାରେ ପଡିଲା, ସେଇ ସେଇ ଜାଗାରେ ଶକ୍ତି ପୀଠ ମନ୍ଦିର ହୋଇଛି ଶକ୍ତିପୀଠ, ଯେମିତି ଦେଖିବାକୁ ଆମେ ଗଲେ ବୈଷ୍ଣବୀ ଦେବୀ ହେଉ, ଏମିତି ଆମର ତାରାତାରେଣୀ ମନ୍ଦିର ପୀଠ ହଉ, ବାଳକୁମାରୀ ଏଇ ଟାଇପର ଆମର ଶ କ୍ତି ପୀଠ ବହୁତ ଗୁଡ଼ିଏ, ସେଥିମଧ୍ୟରୁ ଟିକେ ଆମର ତାରାତାରେଣୀ ମନ୍ଦିର ଅନ୍ୟତମ। ସେଥିରେ କାରୁକାର୍ଯ୍ୟ ଦେଖିବାକୁ ଗଲେ ଗତା ବର୍ଷ ତ ସରକାର ବହୁତୁ ଆଗକୁ ନେଲେ।
ହଁ, ମାନେ ଆମର ଗମେଣ୍ଟ ଦ୍ଵାରା ବି ବହୁତ ମହାପ୍ରଭୁଙ୍କର ମାନେ ଉନ୍ନତି ହେଇଛି ଯାହା ହଉ ଦ୍ଵାରା ମହାପ୍ରଭୁଙ୍କର ମନ୍ଦିରରୁ ହଉ କି କି ଲୋକମାନେ ଯିବାକୁ ବର୍ତ୍ତମାନ ଏବେ ସେଇଠି କଣ ଚାଲିଛି ନା ପ୍ ପ୍ରସାଦ ଏନିଟାଇମ୍ ପ୍ରସାଦ ହଉଛି, ମାନେ
ହୁଁ।
ଇଏ ଟାଇପର ବିକା ହଉଚି ପ୍ରସାଦ
ହୁଁ ଆଛା ଆଚ୍ଛା ପଇସା ଦେଇଥାଉଚଛି ସେଇଟାରେ ମୁଁ ଶୁଣିଥିଲି ଲୋକମାନଙ୍କୁ ମଧ୍ୟ ଯିବା ଆସିବାକୁ ବହୁତ
ହଁ ଏବେ ଏବେ ଗମେଣ୍ଟ ତରଫରୁ ବହୁତ ସୁବିଧା ହେଇଛି, ଆଗେ ଯୋଉ ଯୋଉ ଟାଇପର ରହୁଥିଲା ପାଉଚ ହଉଥିଲା ଏବେ ବର୍ତ୍ତମାନ ଲିଫଟ କରିଛି
ଲୋକମାନେ, ଆଚ୍ଛା ସେଠାରୁ ଯିବା ପାଇଁ ବୋଲି ଆଚ୍ଛା ଆପଣଙ୍କ ଏରିଆରୁ ସେଠାରୁ କେତେ କିଲୋମିଟର ହେବ?
ଆମ ଏରିଆର ତ ଆମ୍ ପା ପାଖାପାଖି ମାନେ ଦଶ ହବ।
ଦଶ କିଲୋମିଟର ହବ ଆଚ୍ଛା ଆପଣଙ୍କୁ ଆପଣ କୋଉଥିରେ ଯାଉଛନ୍ତି ସେଠିକି ଗଲେ?
ଆମେ ଯୋଉ ମାନେ ବାଇକରେ ଯିବୁ ସେଇଠୁ ତ ଉଁ ମହାପୁରୁ ଦର୍ଶନ ପାଇଁ ଗାଡି ଅଛି ଯୋ
ଆଚ୍ଛା ଆଟା ସେଠି ମନ୍ଦିରକୁ ଯିବା ପାଇଁ ବିଭିନ୍ନ ପ୍ରକାର ରାସ୍ତା ଅଛି ଯେମିତି କିି ବସ୍ ସୁବିଧା ଛି ଆମର ଉ ଯୋଉଟା କି ୱେଟ ଲିଫ୍ଟ ନମକ୍ରେନ୍ ଯେଉଁମାନେ ଯାଉଛି ଯୋଉ ଉପରକୁ ତଳକୁ ବୁଝିଲେ, ଆଚ୍ଛା ତା ସହିତ ଯାଉଛି ଆମର ଶିଡି ମଧ୍ୟ ଅଛି। ସିଡିରେ ମୁଁ ସିଡ଼ିରେ ମତେ ଯାଉଛନ୍ତି ସିଡି ମଧ୍ୟ ଉପରେ ଆ ହୁଁ ତ ଲୋକମାନଙ୍କ ପାଇଁ ବୋଧ ହୁଏ ବହୁତ ସର ମୋର ଫେରେ ସୁବିଧା
ବହୁତ ସୁବିଧା ଅଛି, ମାନେ ହୁଁ ଗଭର୍ଣ୍ଣମେଣ୍ଟ ବସ୍ ପଢ଼ିଛି, ଆଉ ଆମର ଇଏ ବି ସୁବିଧା ଅଛି।
ହୁଁ ଆଛା ଆ ତାର ମଧ୍ୟ ତାରାତାରିଣୀରେ ମଧ୍ୟ ବହୁତ ପୁରୁଣା ଇତିହାସ ଗୋଟେ ଅଛି ତାରାତାଣୀ ମନ୍ଦିର ଯେ ଉଁ ଦେବୀଙ୍କର ପୀଠ ସେଠି ଗୋଟେ ହେଇଛି ଗୋଟେ ଭଗବାନ ଉଁ ପାର୍ବତୀଙ୍କର ମାତା ପାର୍ବତୀଙ୍କର ଗୋଟେ ସମ୍ ତାଙ୍କର ଗୋଟେ ଅଙ୍ଗର ସେଠି ଧୋଇ ହେଇକି ସେଠି ଗୋଟେ ଶକ୍ତି ପୀଠ ଗୋଟେ ସେଟାରେ ହେଇଛି।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
ଆଉ କଣ କଣ ଅଛି ସେ ବିଷୟ ମୁଁ ଟିକେ ଜାଣିବାକୁ ଚାହୁଁଛି ଟିକେ ତା ବିଷୟରେ? ଆପଣ ଜାଣିଥିବେ ବି ମଧ୍ୟ ସେଠାରେ ମଧ୍ୟ ବିଭିନ୍ନ ପ୍ରକାର ଲୋକମାନେ ସବୁ ଦେଖିବାକୁ ଆସୁଛନ୍ତି। ପର୍ଯ୍ୟଟକ ମାନେ ସେଠିରେ ବହୁତ ଭିଡ ହଉଛି ଜମା ହୁଏ। ସେଠାରେ ମଧ୍ୟ ମଙ୍ଗଳବାର ବୋଲି ଗୋଟେ ପାଳି ହୁଏ ମାନେ ପର୍ବତାର ମାଙ୍କର ସ ଶକ୍ତି ପୀଠରେ ଗୋଟଏ ଉ ମଙ୍ଗଳବାର ସେମାନେ ମାସରେ ଚାରୋଟି ମଙ୍ଗଳବାରରେ ସେଠାରେ ଗୋଟେ ପର୍ଯ୍ୟଟକ ମାନେ ବହୁତ ଯୁଗରୁ ସେ ମାନେ ମାନସିକ କରିଥାନ୍ତି। ଯେମିତି ବଳି ଦେଇଥାନ୍ତି ଆମର। ଉ ଛେଳି ମାନଙ୍କୁ ବୋଧା ମାନଙ୍କୁ ଯମାନେ ଦେଖାଉଛନ୍ତି। ଆଚ୍ଛା ତ ସେଠାରେ ନିଜର ମାନସିକ ପୂରଣ କରିକିରି ଚୈତ୍ର ମାସରେ
ହୁଁ ଘର ଇଷ୍ଟ ଦେବୀ ମାନେ ସମସ୍ତ ପ୍ରାୟ ର ଘର ଇଷ୍ଟ ଦେବୀ ଥାଏ, ମାନେ ତାର ତାରିଣୀ ପୀଠ। ଚୈତ୍ର ମାସରେ ଚାରୋଟି ପାଳି ହୁଏ ହଁ ଚାରୋଟି ପାଳି ହୁଏ, ତେ ସେଇ ମଧ୍ୟରୁ ମାନେ ବୋଦା ମାନେ ବଳି ଦିଅନ୍ତି ଲୋକମାନେ ମାନସିକ ଥିବ ପିଲାମାନେ। ମାନେ ବର୍ଷେ ଥିବ ତାଙ୍କ ଘର ଇସ୍ ଯାହା ଇଏ ଥିବ ଆଉ। ଦିଆଯିବ ଆଉ। ଯାହା ଦ୍ଵାରା ତାଙ୍କ ମାନସିକ ପୂର୍ଣ୍ଣ ଇଁ କରି ସେ ଚାରୋଟି ପାଳି ର ତୃତୀୟ ପାଳି ବେଶ କି ଗହଳି ପ୍ରଥମ ପାଳି ଟା ସେତେ ଇଏ ନାହିଁ।
ହୁଁ।
ଆଉ ଚତୁର୍ଥଦି ନହିଁ ତୃତୀୟ ଦ୍ଵିତୀୟ ଟା ପ୍ରବଳ ଭିଡ ହୁଏ ଚକ୍ଷ ଭିତରେ।
ଆଚ୍ଛା ତାରାତାରିଣୀ ଯୋଉଟା କି ଆମେ ସମସ୍ତେ ଜାଣିଛନ୍ତି ତାରାତାରିଣୀ ହଉଛନ୍ତି ଗଞ୍ଜମ ର ପ୍ରସିଦ୍ଧ ଗୋଟେ ଦେବୀ ଗୋଟେ ଶକ୍ତି ପୀଠ ଯୋଉଥିରେ କି ପର୍ଯ୍ୟଟକ ମାନଙ୍କେ ମଧ୍ୟ ବହୁତ ଦୂରରୁ ଦୂର ଦେଖିବାକୁ ଆସୁଛନ୍ତି। ମଧ୍ୟ ସେମାନେଠାରେ ମଧ୍ୟ ସେମାନଙ୍କ ପ୍ରତି ରହିବା ଖାଇବା ପିଇବା ପ୍ରତି ଯିବା ଆସିବା ବହୁତ ସୁବିଧା ମଧ୍ୟ ସରକାର ମଧ୍ୟ ଏବେ ଯୋଗେଇ ଦେଲେଣି। ତା ଆଗରୁ ମଧ୍ୟ ବୁ ପୂର୍ବ ଯୋଜନାରେ ମଧ୍ୟ ସରକାର ବହୁତ
ସବିତା ସେଣ ମ ସବିତା ବର୍ତ୍ତମାନ ବି ଅଛି ଆଗରୁ ବି ଥିଲା ମାନେ ତାର ଏରିଆ ଦେଖିଲେ ବି ବଡ ଅଛି। ଆଉ ମାନେ ବଣଭୋଜି ପାଇଁ ସେ ପଡିଆ ଜାଗା ବି ଅଛି ସେ ଟାଇପ ର ମାନେ ପ୍ରାୟ ଲୋକ ସେଇଠି ତ ବଣ ଭୋଜି କରି ଖାଇଲେ। ବାହାରୁ ବି ଆସିପାରନ୍ତି ସେଠି ବଣ ଭୋଜି ପାଇଁ ଡାଇର ତାଙ୍କେ ବି କରିଚ ନି।
ତାରାତାରିଣୀର ବହୁତ ମୁଁ ଗୋଟେ କଥା ଗୁଡାକ ଶୁଣିବାକୁ ମିଳିଛି, ଆଉ ସେଇଠୁ ବହୁତ ଲୋକମାନେ ଦୂରରୁ ଦୂରରୁ ସବୁ ଆସୁଛନ୍ତି ସେଠାରେ ପର୍ଯ୍ୟଟକ ମାନେ ବୁଲିବା ପାଇଁ। ଆଉ ସେଠାରେ ମଧ୍ୟ ସେଥି ସେଥିର ସୌନ୍ଦର୍ଯ୍ୟବକୁ ଉପଭୋଗ କରୁଛନ୍ତି। ଯେମିତି କି ନଦୀ। ସାଇଟ ଉଁ ତାର ସାଇଟରେ ହିଁ ଯାଇଛି ଯେମିତି ଋଷିକଲ୍ୟା ନଦୀ। ଆପଣ ଦେଖି ପାରୁଥିବେ ଉ ଋଶିକୁଲ୍ୟାନଦୀ ଗୋଟେ ଟ ଯାଇଛି ସାଇଟ ରେ ପୁଣି ବୃହତମ ଓଡିଶାର ଗୋଟେ ନଦୀ। ଦେଖିବାକୁୁ। ଆଉ ତା ସହିତ ମଧ୍ୟ ମନ୍ଦିର ଉଚତା ଦେଖିବାକୁ ଗଲେ ସୌନ୍ଦର୍ଯ୍ୟର ଶୋଭା ବଢଉଛି ଯେମିତି ଆମର କାରୁକାର୍ଯ୍ୟ ଗୁଡ଼ିକ ଯେଉଁପାର ମନ୍ଦିରର ହେଇଛି ମନ୍ଦିରର ଯେପରି ଆକୃତି ଗଢ଼ିତ ସୃଷ୍ଟି ହଉଛି ସେଠାରେ ତ ତା ପ୍ରତି ବହୁତ ଆକୃଷ୍ଟ ହେଇକି ପର୍ଯ୍ୟଟକ ମାନେ ସେଠାରେ ଆଶୁଛନ୍ତି ମୁଁ ଶୁଣିଛି, ଆ ସେଠାରେ ମଧ୍ୟ ଯିବା ଆସିବା ଖାଇବା ପିଇବା ବି ମଧ୍ୟ ବହୁତ ସୁବିଧା ହୁଏ।
ଏବେ ଆହୁ ଗଭଣେଣ୍ଟ ଫ୍ରି କରିଛନ୍ତି ମାନେ ଭୋଗ ଏନି ଟାଇମ ହେଛି ବାର ମାସି। ଆଉ ଯାହା ଦ୍ଵାରା ଲୋକମାନେ ଯୋଉ ମାନେ ପାଉଛରେ ଯିବାକୁ ସେଇଠି ଯିବେ ପଣା ପାଣି ମାନେ ପୁରା ଫ୍ରିରେ କରୁଚି ଗମେଣ୍ଟ।
ତଳରୁ ଉପରକୁ ଗଲା ଯାଏଁ ତାରାତାରିଣୀ ମନ୍ଦି ର ଉପରେ ସେଠାରେ ମଧ୍ୟ ବିଭିନ୍ନ ପ୍ରକାର ଲୋକ ଯାତ୍ରୀମାଙ୍କର ବିଶ୍ରାମ ପାଇଁ ମଧ୍ୟ ସେଠାରେ ସୁବିଧା ରହିଚି ଓ ସେଠାରେ ମଧ୍ୟ ଲୋକ ପର୍ଯ୍ୟଟକମାନଙ୍କ ହଁ ପିଇବା ଖାଇବା ସହିତ ମଧ୍ୟ ବୋହୁତ ସୁବିଧା ଅଛି ହୁଁ।
ଖରା ଇଏ ମାନେ ଇଏ ଦେଲେ ଦେଲେ କମ୍ ପଇସା ଏତେ ବି ନାହିଁ। ଗମେଣ୍ଟ ଯାହା କରିଚି ଆପଣ ଯଦି ଇଏ କରିପାରିବେ ଲୋକମାନେ ନେଇପାରେ ତାର ବଜେଟ୍ ଟିକେ ଅଧିକ ଆଉଚୀ। ଲୋକମାନେ ପ୍ରାୟ ଗମେଣ୍ଟର ଆଗେ ନେଇ ଚନ୍ତି ମାନେ ବଡ ବଡ ଘର କରିକି ସେଇଟା ଦେଇ ଦେଇଚି ମାନେ କଲ୍ୟାଣୀ ମଣ୍ଡପ ଟାଇପର। ଗୋଟେ ଗୋଟେ ଯୋଉ କରିଚି। ତାହିଁରେ ମିନିମମ୍ ଗୋଟେ ତିରିଶ ଚାଳିଶ ଫ୍ୟାମିଲି ଚଳିବେ। ଯୋଉ ଆମର ମାନସିକ ଥିବ ଯାହାର। ସିଏ ଯୋଉ ବଳି ଦେଇପାରିବେ ତାଙ୍କେ ଚାଳିଶ ଫ୍ୟାମିଲି ସେ ମଣ୍ଡପରେ ଜଣେ ରହିପାରିବେ। ତାଙ୍କର କଣ ଇଏ ଲାଗୁଥିବ ମାନେ ଭଡା ଲୋଉଥିବେ ସେଇଟା ଉଁ। ମନ୍ଦିର କମିଟି ତାଙ୍କେ କଲେକ୍ସନ କରିକିରି ତାଙ୍କେ ଟିକଟ କରିଯାଉଚନ୍ତି। ସେଇ ଟାଇପର ତାଙ୍କେ କରିକି ତାଙ୍କେ ସେ ରଖିଥାଉନ୍ତୁ। ଗମେଣ୍ଟ ଯାହା ଦ୍ଵାରା ତାଇଁ ତାହିଁରେ ଇନଭେଷ୍ଟ କରୁଚି ତାଇଁ ସୁବିଧା ମହାପ୍ରଭୁଙ୍କର ତହିଁରୁ ପାଉଚି ଗମେଣ୍ଟ ବି ତାହିଁରୁ କେତେ ସୁବିଧା ପାଉଥିବି।
ହୁଁ ଆଚ୍ଛା ସେଥିରେ ମୁଁ ଏତିକି ମୁଁ ବୋହୁତ ଶୁଣିବାକୁ ଖୁସି ଲାଗୁଚି। ସେ ସେଥିର ଲୋକମାନେ ମାନେ ସାନି ସ୍ଥାନୀୟ ବାସିନ୍ଦା ମଧ୍ୟ ମାନେ ବୋହୁ ତୁ ଲୋକମାନେ ବୋହୁତ‌ଅ ସ୍ନେହଳୁ ଆଉ ଶ୍ରଦ୍ଧାଳୁ ମଧ୍ୟ ବୋହୁତ। ଲୋକମାନଙ୍କୁ ବୋହୁତ ଆସିବା ପର୍ଯ୍ୟଟକମାନଙ୍କୁ ମଧ୍ୟ ତାଙ୍କୁ ଗ୍ରୀଷ୍ମ ଦିନରେ ବ ପାଣି ଥଣ୍ଡା ସହିତ ସରବତ ସହିତ ବୋହୁତ କିଛି ମାନେ ସୁବିଧା ସହଯୋଗ କରୁଚନ୍ତି ମନ୍ଦିରକୁ ଆଗେଇ ନେବା ପାଇଁ ସେମାନେଙ୍କର କତୃତ୍ୱ ବୋହୁତ ଅଧିକ ସେଠାରେ ସେମାନଙ୍କୁ ମଧ୍ୟ ପର୍ଯ୍ୟଟକମାନେ ବୋହୁତ ପସନ୍ଦ କରନ୍ତି। ଆଉ ସେଠାରେ ମଧ୍ୟ ବୋହୁତ ପର୍ଯ୍ୟଟକ ସେଇ ଭିତରେ ବୁଲିବାକୁ ଯାଆନ୍ତି। ଖାସ୍ କରି ସେ ତାଙ୍କ ମା-ମା ମାତାରାତାରିଣୀଙ୍କ ଶକ୍ତିପୀଠରେ ଗୋଟିଏ ନିର୍ଦ୍ଦିଷ୍ଟ ବାର ଓ ତିଥି ଦେଖି ବୋହୁତଗୁଡି ପ୍ରବଳ ଭିଡ ମଧ୍ୟ ହୁଏ ସେଠାରେ। ଯେମିତି କି ଆପଣ ଯେମିତି ଏବେ କହିଲେ ଯେମିତି ତାହାର ମାନସିକ ଅଛି ସେଠାରେ ସମସ୍ତେ ଯାଇ ସେମାନେ ଉଁ ମାନସିକ ସାରି ରୋଷେଇ କରି ଖାଇ ଆଉ ଫ୍ୟାମିଲି ସହିତ ବୁଲିବାକୁ ମଧ୍ୟ ଯାଉଚନ୍ତି ଲୋକମାନେ ମଧ୍ୟ। ଏହିପରି ଭାବରେ ଆଉ କଣ କଣ ସେଠି ସୁବିଧା ମଧ୍ୟ ଅଛି। ଯୋଉଟା କି ଲୋକମାନଙ୍କୁ ସେ ସିଆଡେ ସେଠାରେ ମଧ୍ୟ ବିଭିନ୍ନ ପ୍ରକାରର ଦେଖିବାକୁ ମିଳିଚି ଯେମିତି ଆପଣ ପଶୁ ପକ୍ଷୀ ଦେଖିବାକୁ ମିଳିଚି ଆପଣ ସେ ଉପରକୁ ଗଲେ ନା କଣ ଯେ। ଆରେ ସେଠାକାର ବେ ହଁ ସେଠାକାର ଦେଖିବାକୁ ଗଲେ ଉ-ଉପରର ପାହାଡ ଉପରର ସୌନ୍ଦର୍ଯ୍ୟ ସମ ସମଗ୍ର ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରୁଚି। ସେଠାରେ ଯିବା ଆସିବାର
ଉପର ବି ମାନେ ମାନେ ସାଇଟିର ତଳେ ଭିଉ ଭଲ ଲାଗି ଆଉ ଆକର୍ଷିତ କରୁଚି। ଏଇ ଲୋକମାନଙ୍କୁ।
ବୋହୁତ ଆକର୍ଷିତ କରୁଚି। ଖାସ କରି ପର୍ଯ୍ୟଟକମାନଙ୍କୁ ବୋହୁତ ଦୂର ଦୂରରୁ ମଧ୍ୟ ବୁଲିବାକୁ ଆସୁଚ ନ୍ତି ଆମର ତାରାତାରିଣୀ ଶକ୍ତି ପୀଠ। ଯୋଉଟା କି ଗଞ୍ଜାମ ପ୍ରସିଦ୍ଧ।
ବର୍ଷୁଳି ଯାହା ସେଇଠି ବଣଭୋଜି ଟାଇପର ଲୋକ ଆସ ସେ ଯଦି ବାହାରୁ ଆସିିକି ବୁଲାବୁଲି କରୁଚନ୍ତି। ଆଉ ବର୍ଷୁଡି ମାହା ମହାପ୍ରଭୁଙ୍କ ମାନେ ଗଭମେଣ୍ଟ୍ ବସ୍ ପଡିିଚି ତାହିଁରେ ଆପଣ ଯାଇପାରିବେ କେତବେଳେ ମାହା ପୁରୁକୁ ଗମେଣ୍ଟ୍ ବସ୍ ରେ ଆପଣ ସେ ବସ୍ ରେ ନିଜ ବାଇକ୍ କି କାର୍ କି ଆପଣଙ୍କ ପାଖରେ ଯେତେ ପଇସା ଥିଲେ ବି ତା ନେ ଆପଣ ଯାଇପାରିବେନି ନିଜ ଇଏରେ। ସେଇଠି ଗାଡି ରଖିବେ ସେଇଠୁ ଆପଣୁ ଏଣ୍ଟ୍ରି ନାହିଁ। ଗମେଣ୍ଟ ବସରେ ବଇ ଆପଣ ସେଇଠି ଯାଇପାରିବେ। ପୁଣି ଆଉଥରେ ଗଭର୍ଣ୍ଣମେଣ୍ଟ୍ ବସ୍ ଆଣି ଟୋ ଟୋକେନ ଥାଉଚି ଟୋକନ୍ ଦ୍ଵାରା ଆପଣଙ୍କୁ ସେଇ ଜାଗାରେ ଆଣି ଆପଣଙ୍କୁ ସେ ଇଏ କରିପାରିବେ। ତାପରେ ଆପଣୁ ଆ
ଶୁଣିକି ମୋତେ ବହୁତ ଖୁସି ଲାଗିଲା ଯେ, ଗଞ୍ଜାମ ପ୍ରସିଦ୍ଧ ମା ତାରାତିଣୀ ମନ୍ଦିରଙ୍କ ଠାରେ ବୋହୁତ୍ ପର୍ଯ୍ୟଟକ ବୋହୁତ୍ ସଂଖ୍ୟାରେ ବୋହୁତ୍ ଲୋକମାନେ ଭିଡ ମଧ୍ୟ ହୋଉଚନ୍ତି। ମାଆଙ୍କର ଦର୍ଶନ ପାଇଁ ବୋଲି ବୋଧେ ବୋହୁତ ଜାଗାରୁ ଆସୁଚନ୍ତି ଲୋକମାନେ ସେଇଟା ରୋଷେଇ କରି ଖାଇବା ସହିତ ତାଙ୍କର ମାନସିକ ମଧ୍ୟ ଦେଖିଛନ୍ତି ଓ ବିଭିନ୍ନ ପ୍ରକାର ତା ହେମାନଙ୍କର ଯୋହାକି କାର୍ଯ୍ୟ କଳାପ ସବୁ ସେମାନେ ସେଠି ପୂରଣ କରିକି ଯାଉଚନ୍ତି। ବୋହୁତ୍ ଶୁଣ୍ ବୋହୁତ୍ ଭଲ ଲାଗିଲା ଆପଣଙ୍କୁ ଶୁଣିକି। ଆଚ୍ଛା ଆଚ୍ଛା ଠିକ ଅଛି ମୁଁ ଆପଣଙ୍କ ସ ତ କେବେ କଣ୍ଟାଟ୍ କରିକି ମୁଁ ଆପଣଙ୍କୁ ଦେ ଦେଖା କରିବି ପୁଣି ଯିବା ବୁଲିବାକୁ କେବେ କଣ କୋହୁଛନ୍ତି? ଆଛା ଠିକ୍ ଅଛି ପୁଣି ଦେଖାହବା ସାର୍।
ଇଛା ହଁ ଇଛା
ନମସ୍କା